ହଁ ହଁ ଆପଣଙ୍କର କଣ ରୋଷେଇ କଲେ ଆଜି।
ଆଜି ସେ ମାଣ୍ଡିଆ ପିଠା କରିଥିଲି ଆଉ।
ତା ସାଙ୍ଗେ ଆଉ କିଛି ତରକାରୀ ନାଇଁ ସେମିତି
ନାଇଁ ତରକାରୀ ଥିଲା ନା ସକାଳର ପନିର ତରକାରୀ ଥିଲା ତ ଖାଇଲେ କିନ୍ତୁ ବାପା ଆଉ କିଛି ଖାଆନ୍ତିନି ଖାଲି ସେ ମାଣ୍ଡିଆ ପିଠା ଖାଆନ୍ତି।
ତ ପନିର୍ ତରକାରୀ ତ ପିଆଜ ରସୁଣ ନାହିଁ କେମତି ବନେଇଲ କାଜୁ ଜୁ ଇଏରେ।
ପନିର୍ ତରକାରୀ ଅଦା ଜିରା ଆଉ ଟମାଟୋ ରକୁ ଗ୍ରାଇଣ୍ଡିଂ କରିଦେଲି ତା ସହିତ ଯ ଚାହିଁବେ କାଜୁ ପକେଇକି ଗ୍ରାଇଣ୍ଡିଙ୍ଗ କରିବେ ନହେଲେ ନାଇଁ ମୁଁ କାଜୁ ଟାକୁ ଅଲଗା ଗ୍ରାଇଡିଙ୍ଗ କରେ। ଉପରେ ଦିଏ।
ହୁଁ।
ଆଉ ଯୋଉ ଇଏ ମଗଜ ଆସେନି। ତାକୁ ଅଲଗା ଗ୍ରାଇଣ୍ଡିଙ୍ଗ କରି ରଖିିବା ତରକାରି ଟିକେ ଫୁଟିଗଲେ ତାକୁ ଦିଏ। ଭଲ ଟେଷ୍ଟି ଲାଗେ।
ଆଛା। ମାନେ କେମିତି କଣ ପୁରା ଇଏଟା ଇଏ କହିବ କି ମୁଁ ତ ପିଆଜ ରଶୁ ଣ ଖାଏ। ଆ ମାନେ ଏମତି ତେଲ ପକେଇଦବ ତାପରେ ସେ ଯୋଉ ମସଲା ପିଆଜ ଅଦା ସରି ପିଆଜ ତ ପକେଇଚି ଟମାଟୋ ଅଦା କଞ୍ଚା ଲଙ୍କା।
ତାକୁ ଟିକେ ହାଲୁକା ଭାଜିଦବ।
ଆଚ୍ଛା ଭାଜିକି ସେ ଯୋଉ ବାଟା ଟା ନାଇଁ।
ହଁ ଯୋଉ ଗ୍ରାଇଣ୍ଡିଙ୍ଗ ଟା କରିବେ ନା। ତାକୁ ହାଲୁକା ଟିକେ ଭାଜିଦେବେ ଭାଜି ଦେଇକି ଗ୍ରାଇଣ୍ଡିଙ୍ଗ କରିଦେବେ ତାପରେ ସେଟା ଗ୍ରା ଡିଂ କରିସାରିଲା ପରେ ତେଲ ପକେଇ ଦେବେ ହିଙ୍ଗୁ ହିଙ୍ଗୁ ଯଦି ୟୁଜ୍ କରୁଛନ୍ତି ହିଙ୍ଗୁ ଟା କଣ ଆମର ବିନା ପିଆଜ ରସୁଣ ନା ହିଙ୍ଗୁ ଟା ପକେଇଲେ ଟିକେ ବାସ୍ନା ଟା ଆସେ ଭଲ ସ୍ମେଲେ ଟା ଭଲ ଆସେ। ହିଙ୍ଗୁ ଟିକେ ପକେଇକି ତାପରେ ସେ ଆଉ ଟମାଟୋ ଆଡ କରିବାର ନାହି ଟମାଟର ଗ୍ରାଇଣ୍ଡିଙ୍ଗ ହେଲା ନା। ତ ଖାଲି ସେ ମସଲା ଟାକୁ ପକେଇ ଦିଏ ତାପରେ ଲଙ୍କାଗୁଣ୍ଡ ଲୁଣ ହଳଦୀ କରି ପାଉଡର ଗୋଟେ ଆସେ ପନିର୍ ମସଲା ବି ଆସେ ବିନା ପିଆଜ ରସୁଣ ର। ସେଇ ସବୁ ପକେଇକି ତାପରେ ପନିର୍ ଗ୍ରୀନ୍ ମଟର। ଏସବୁ ପକେଇି କରେ ଆଉ। ହଁ ଆଉ ବିରିୟାନୀ ବି ସେମତି ଭେଜ ବିରିୟାନୀ ବି ସେମ ସେମତି କରିଦେଇଥିଲି ଆଉ ସବୁ ଭେଜିଟେବୁଲ ପକେଇକି। ଗାଜର କ୍ୟାପ୍ସିକମ୍। ଛୁଆ ମାନଙ୍କର ଟିକେ ଇଛା ହୁଏ ନା ମାନେ ଚଟପଟି ଖାଇବା ପାଇଁ।
ତ କେମିତି ବିନା ପିଆଜ ରସୁଣରେ କେମିତି ବନେଇଲ ଯେ।
ବିରିୟାନୀ ତ ଏଇ ଯୋଉ ମସଲା ଟା ବନେଇଲି ନା। ତ ସେଇ ମସଲା ଟାକୁ ବେଶୀ ବନେଇ ଦେଇଥିଲି ସେଇ ମସଲା ଅଧା ରଖି ଦେଇେଇଥିଲି ବିରିୟାନୀ ପାଇଁ। ସବୁ ପରିବାଟାକୁ ଛାଣି ଦେଲି ଆଗେ ଭାତ ଟା ବନେଇକି ରଖିଦେଲି। ବିରିୟାନୀ ଯେମିତି ହୁଏ ବି ବିରିୟାନୀ ଚାଉଳକୁ ଆଗେ କରିକି ରଖିଦେଲି ତାପରେ ମସଲା ସବୁ। ମସଲା ବି ସେ ଏକା ସାଙ୍ଗରେ କଷି ଦେଇଥିଲି ରଖି ଦେଇଥିଲି। ଆଉ ସବୁ ପରିବା ଟାକୁ ଛାଣିଦେଲି ଛାଣି ଦେଇକି ତାପରେ ମସଲା ପ କେଇକି ଉ ମାନେ ତରକାରୀ ଟାଇପରେ ସେଟା ହେଲା ତରକାରୀ ନାଇ ପାଣି ତ ଦିଆହବନି ଟୋଟାଲି।
ହୁଁ।
ତାପରେ ଚାଉଳ ଆଉ ସେଟା ଲେୟାର ଟାଇପରେ ଦିଆହବ ଆଉ।
ଆଛା।
କିଛି ଅଭ୍ୟାସ ନଥିଲା, କରୁ କରୁ ସବୁ ଶିଖେଗଲି
ହଁ ନାଇଁ ଆପଣ ମାନଙ୍କର ବେଶୀ ଇଏ ନା ଟିକେ କଣ, ପାଇଁ କହିଲ ପିଆଜ ରସୁଣ ନାହିଁ। ପୁରା ଜେନ୍ତି। ଟାଇପର ତେଣୁ ଟେଷ୍ଟ ଟା ମୁଁ ଜାଣିଛି ଜଣେ ଜଣେ ଖାଆନ୍ତିନି, କିନ୍ତୁ ବହୁତ ଟେଷ୍ଟ ଲାଗେ କା କାଜୁ ଆମେ ପକାଉ ହେଲେ କାଜୁ ତ ମିଠା ମିଠା ଲାଗିବ ଟିକେ
ଆଉ ଗୋଟେ ଏଇ ଯୋଉ ବାଦାମ ନାଇ ନର୍ମାଲ ବାଦାମ
କୋଉ ବାଦାମ ଯୋଉ ଆମ ଯୋଉ ଖାଆନ୍ତି ଚିନାବାଦାମ।
ହଁ ହଁ ଚିନା ବାଦାମ ବି ଆଡ କରିବେ ଯଦି କାଜୁଟାକୁ ଅ ନ ପକେଇବେ ଚିନା ଆଦମେ ଆଡଲନା ତ ଭଲ ଲାଗିବ ଟେଷ୍ଟୀ ଲାଗିବ, ମୁଁ ବେଶୀ କାଜୁ ୟୁଜ କରେନି ପନିର ରେ କାଜୁ ଟା ୟୁଜ କରେ ନହଲେ ପୋଟଳ କଷା ହେଲା। କୌଣସି ବାଦାମ ମସଲାରେ ପକେଇଦିଏ।
ଏମିତି ଯୋଉ ଘାଣ୍ଟ ତରକାରୀ ବି ଏମିତି କରୁଛି।
ହୁଁ ହୁଁ ହୁଁ ସବୁ ସେମିତି କରେ ସେଇ ମସଲା ହିଁ ସବୁ ପାଇଁ ଭଲ ଲାଗେ। ଯେତେବେଳେ ଆମ ଘରେ ପିଆଜ ରସୁଣ ଖାଉଥିଲି, ନା ତ ଏଠି ଆସିଲା ପରେ ଯେତବେଳେ କଲି ମୁଁ ଭିଲି ଭଲ ଲାଗିବନି ଆ ତାପରେ କରିସାରିଲା ପରେ ମ ନାଇଁ ଭଲ ଲାଗୁ ତ କିଛି ଜଣା ପଡୁନି। ନଣନ୍ଦ ମତେ ସବୁ ଶିଖେଇଲେ ରୋଷେଇ ହେଲେ ଏମତି କରିବ ସେମିତି କରିବ ପୁରା ଗୋଟେ ମାସ ରହିକି ଶିଖି ଗଲେ କଣ ମୁଁ ତ ଜାଣିନଥିଲି ନା କିଛି ଆମର ପିଆଜ ରସୁଣ ଖାଉଛୁ, ଏଠି ପୁରା ସାଧା
ନଣନ୍ଦ ତ ତମ ଘରେ ଖାଉନଥିବେ ବାହାଘର ପରେ ବି ଖାଉଛନ୍ତି କି ନାଇଁ କିଛି?
ନା ଏଇ ଯୋଉ ନଣନ୍ଦ ନାଇଁ ନଣନ୍ଦ ବି ଦୀକ୍ଷା ନେଇଛନ୍ତି ଆଉ ଆଁ ତାଙ୍କର ବି ଦୀଖା ନେଇଛନ୍ତି, ଶାଶୁଘର ନଣନ୍ଦ ବି ଯୋଉ ଘରକୁ ଯାଇଛନ୍ତି, ବାହା ହେକି ନା
ହୁଁ ଆଛା ହଁ ସେମିତି ହେଲେ ଚଳିଯିବ।
ତାପରେ ଆମର ପୁରା ଦେଖ୍ ଉଁ ଦେଖିକି ବାହାଘର କରାହଉଛି, ଦୀକ୍ଷିତ ଘରୁ ଝିଅ ସେଥି ପାଇଁ ମତେ ଦିଅରଙ୍କର ଏପର୍ଯ୍ୟନ୍ତ ହେଇପାରୁନି ବାହାଘର
ଓହୋ ତମେ ପୁଣି ତ ଦୀକ୍ଷିତ ହେଉନଥିଲ ନା ତମ ଘର ଲୋକ
ଆମକୁ ଦୀକ୍ଷା ଦେଲେ ତାପରେ ବାହାଘର କଲେ
ଓ ହଁ।
ଆମକୁ ଆମର ଯୋଉ ନିର୍ବନ୍ଧ ହେଲା ନିର୍ବନ୍ଧ ଆଗରୁ ମତେ ମତେ ଆମ ପରିବାରକୁ ସମସ୍ତଙ୍କୁ ଦୀକ୍ଷା ନେଇ ଦେଇଦେଲେ
ପରିବାରକୁ ବି ନବାକୁ ପଡିବ ନାଇଁ
ନହେଲେ ଜ୍ବାଇଁ ଯଦି ଯିବ ନା ତ ଖାଇବନି ତମ ଘରକୁ
ତାହେଲେ ତମ ଫାମିଲି ରେ କିଏ ଖାଉଛନ୍ତି କି ନାଇ? ଖାଉଛନ୍ତି କି ନାଇଁ?
ଆମ ମାନେ ମୋ ବାପଘର କେବଳ ଶୁକ୍ରବାର ମାନୁଛନ୍ତି।
ଓହ ଅଲଗା ଦିନେ ଖାଇପାରିବ କିନ୍ତୁ ହଁ ସେମିତି ହେଲେ ଚଳିବ ଏମିତି ପୁରା ହେଲେ ଟିକେ ଅସୁବିଧା ହେଲେ କୁହ ନା ହଁ ସେଇଟା ସେଇଟା ପା, ମୁଁ ସେଇଥିପାଇଁ ହସିଲି ମୁ କହିଲି ପୁରା କେମିତି ଛା
ନା ନା ନା ପୁରା ଛାଡି ପାରିବେନି। ତାର ମୋ ଭାଇ ହେଲା ପକା ଆଇଁଶିଆ ସେ କହିବ ଡେଲି ଖାଇବି ଡେଲି ଖାଇବି ଆଇଁଷ ଡେଲି ଖାଇବି ଭାଉଜ ଯୋଉ ଆସିଛି, ସେ ପୁରା ଚିଡି ଯାଉଛି କହୁଛି ଦିଦି ସେନା ଗୁରୁବାର ବି ମାନୁନାହାନ୍ତି ମଙ୍ଗଳବାର ବି ମାନୁନାହାନ୍ତି ଆଉ ମା ନା ତାଙ୍କୁ କିଛି କହୁନାହାନ୍ତି କହୁଛନ୍ତି। ପୁଅ ଖାଇବ ତୁ ବନେଇକି ଦେ
ହୁଁ ହୁଁ କୁ ପିଲା ତ ମାନନ୍ତିନ ଆଉ ଗୁରୁ
ମାନନ୍ତିନି ମାନନ୍ତିନି ତ ମାନନ୍ତିନି ସିଏ ଭାଇ ଟା ଟିକେ ମାନେ ଏମତି ଆଇଁସିଆ ସେ ସେମତି ସାଧାରେ ଜମା ଖାଇପାରିବନି। ମୁଁ କହିଲେ ହଉ ସେ ଯାହା କରୁଛି କରୁ ଆଉ ଉଁ। ଯାହେଲେ ତ ପେଟ କୁ କିଛି ଯାାଉ।
ଦେଖିବ ଆଇଁଷ ଛାଡିଦେବେ ବୋଇଲେ ଦେଖିବ ଦିିନ ଆଇଁଷ ଛାଡିଦେବେ।
ଏତେ ଆଇଁଷ ସେ ଖାଉଛି ନା ମାନେ ମୁଁ ଯୋଉଦିନ ଘରକୁ ଯାଇଥିବି ତାକୁ ପୂର୍ବରୁ ଘରକୁ ପୁରା ଫିନାଇଲରେ ପୋଛା ହେଇଯାଇଥିବ।
ହୁଁ ହୁଁ।
ନାଇଁ ଅଲଗା ଜିନିଷଟାତ ସ୍ମେଲ ହୁଏନି କିନ୍ତୁ ମାଛ ଟା ସ୍ମେଲ ହୁଏ ତମେ ଯେତେ ମା ଛ ଇଏ କର ଭାଜିକି ରଖିଦେଇଥିବ। ଆଁଇଁଷିଆ ଆଁଇଁଷିଆ ଖାଲି ଗନ୍ଧୁ ମତେ ସେ ଗନ୍ଧଟା ହିଁ ବାନ୍ତି ଲାଗେ।
ଆଉ ଆମର କଣ ମୁଳରୁ ଖାଉଥିଲେ ବୋଲେ ମତେ ଏତେ ମାନେ ଇଏ ଲାଗିବନି ମୁଁ ଆଡଯେଷ୍ଟ୍ କରିଦେବି। କିନ୍ତୁ ହଜବେଣ୍ଡ ଯିଏ ନା ସିଏ ବାନ୍ତି କରିଦେବେ ପୁରା।
ହଁ ନାଇ ଆମେ ଯୋଉ ଭଡ଼ାରେ ରହୁଥିଲେୁ ଆମ ଉପରରେ ମାରୱାଡି ରହୁଥିଲେ ତାଙ୍କର ତ ଆଁଇଁଷ ନାଇଁ।
ସିଏ ବହୁତ ସୁନ୍ଦର ତାଙ୍କର ପୁରା ଫ୍ୟାମିଲି ଟା ମାନେ ଦେଖୁଥିବ ତାଙ୍କୁ ତାଙ୍କ ଝିଅ ଚାରଟା କେତେ ସୁନ୍ଦର ସେ ସେ ବି କେତେ ସୁନ୍ଦର ଆଉ ତାଙ୍କ ଛୋଟ ଝିଅଟା ଆମ ଘରକୁ ଆସିବ ଦିନେ ଆସିଚି ମୁଁ ନାକ ବନ୍ଦ୍ କରି ଆମ ମାଛ ଭଜା ଅଛି ନାକ ବନ୍ଦ କରିି ମୁଁ କହିଲି ନାକ କଣ ପାଇଁ ବନ୍ଦ କରୁଚି ଏତେ କଣ ଗନ୍ଧଉଚି ନା ତମର ଏମିତି ଆଙ୍ଗୁଠି ଠାରଉଛି ମୁଁ କହିଲି ଘର ଗନ୍ଧୁଛି କି କହିଲା ନାଇଁ ତମର ହେଟା ବନଉଚ ନା ମୁୁଁ ମାଛ ପାଇଁକି ସିଏ ଦୌଡିକି ପଳେଇଛି ମାଛ ଭା ଜି
ସିଏ ସେମିତି ହଜବେଣ୍ଡ ସେମ୍ତି। ଆଇଁଷ ଗ୍ୟାସ ହବନା ମ ମାନେ ବାନ୍ତି କରିଦେବେ ସାଙ୍ଗେ ସାଙ୍ଗ୍। ଦିଅର ସିଏ ଏତେ ମାନ ନୁ ନାହାନ୍ତି ହେଲା ସେ ଖାଉଛନ୍ତି ବାହାରେ। ଯେ ନର ହଁ ସେ ଖାଇ ଦଉଛନ୍ତି ସେତ ନର୍ମାଲ ନେଇଛନ୍ତି ନା ପୁରା ସ୍ୱସ୍ତିନ୍ ନେଇନାହାନ୍ତି। ଦୁଇଏ ଇଏ ପୁରା ସ୍ୱସ୍ତିନ୍ ନେଇଯାଇଛନ୍ତି କି ପାଠ ପଢା ସରିଲା ଇଏ ନେଇଯାଇଛନ୍ତି।
ଆଚ୍ଛା।
ଆଉ ଇଏ ପୁରା ଆମ ବାପା ଶଶୁର ଯିଏ ପୁରା ଇଏ ସିଏ।
ହୁଁ ହୁଁ।
ପୁରା ମାନିବେ ଦି ଟାଇମ ପ୍ରେୟାର କରିବେ। ଆଉ ପିଆଜ ରସୁଣ ଟୋଟାଲ କୋଉଠି ଖାଇବେନି।
ତା ଘରେବି ଖାଇ ପାରୁିନଥିବେ ନୁହଁ
ଉଁ କାହା ଘରେ ମାନେ ସେମିତି ପାଣି ଫାଣି ଦେଲେ। ପିଇ ଦେବେ କିନ୍ତୁ ପିଆଜ ରସୁଣତ ଯେହେତୁ ମନା ଖାଇବେ କେମିତି? ଯେ ଜାଣିଥିବ। ଯେ ଜାଣିଥିବ ମତେ ପ୍ରାୟ କାର କହନ୍ତି ଯୋଉମାନେ ଦୀକ୍ଷା ନ ନିୟନ୍ତି ମୁଁ ଯାଇ ଯିବି ଯଦି ମତେ କହିବେ ତ ତମେ କର ଆମେ ସବୁ ଜିନିଷ ଦେଇ ଦଉଛୁ ତମେ କର ଖାଅ।
ମୁଁ ଏଇ ବିଷୟରେ ମୁଁ ଫାଷ୍ଟ ଜାଣିଲି ମୋର ସେ ଯୋଉ ଭାଣିଯି ବାହାଘର ହେଲେ। ତାଙ୍କ ଦେଢଶିୁର ଯିଏ ସେ ବି ଏମତି। କହିଲେ ଏମିତି ରୁଷେଇ ହବ ଆଉ ଚାରି ଜଣଙ୍କ ପାଇଁ ବିନା ପିଆଜ ରୁଣରେ କଣ କହିଲେ ବିନା ପିଆଜ ରସୁଣରେ କଣ। ପାଇଁ କଣ ଖାଇବେ ଯେ ଭାତ କଣ ଖାଲି ଖାଇବେ କି କହିଲେ ନାହିଁ ସେ ଜୟଗୁରୁ ଦୀକ୍ଷା ନେଇଛନ୍ତି ତ ତାଙ୍କ ପାଇଁ ବିନା ପିଆଜ ରସୁଣରେ ହବ। ମୁଁ କହିଲି ଆଚ୍ଛା ମୁଁ ସେ ତାକୁ ଜାଣିନଥିଲି ଫାଷ୍ଟ୍ ଟାଇମ୍ ସେଟା ଶୁଣିଲି ତାପରେ ତାଙ୍କୁ ଦେଖିଲି ସତ କଥା ମୁଁ କହିପାରାନି ଜୈଗରୁ ଦୀକ୍ଷା ନେଇଛନ୍ତି ମାନେ ତାଙ୍କ ସ୍କିିନ ପୁରା ଏ ଏତେ ଗ୍ଲୋ କରୁଥିଲା। ମୁଁ ଏତେ ଗୋରା ପୁରା ସ୍କିନ
ଆଉ ପ୍ରାୟ ପ୍ରାୟ ସବୁ ଯେତିକି ପ୍ରାୟ ଦେଖି ନେଇଛନ୍ତି ମୁଁ ଭାବେ ବୋଧେ ବୋଧେ ବୋଧେ ପିଆଜ ରସୁଣ ଖାଉନାହାନ୍ତି ବୋଲି କଣ କେୟାଣୀ ମୁହଁ ଟା ଗୋଟେ ଅଲଗା ଗ୍ଲୋ କରେ
ଅଲଗା ଗ୍ଲୋ କରେ ମୁଁ କଇଲି କଣ ଏମିତି ସମସ୍ତେ ତ ଯୋଉଁ ଚାରି ପାଞ୍ଚ ଜଣ ଆଇଥିଲେ ଯିଏ ହେଇ ଯାଇଥିଲେ ସେ ନାଇଁ। କିନ୍ତୁ ଯୋଉଁ ଚାରି ପାଞ୍ଚ ଜଣ ସେମାନେ ପୁରା ସେ ଯିଏ କଳା ଗୋରା ଅଲଗା କଥା। ମଳା ସାମ୍ନା ହେଲେ ବି ମଭଳିଆର ଗୁଟେ ଗ୍ଲୋ ମାନେ ଗୁଟେ ଆସୁଚି ଯେମିତି ଏମତି ଗୋଟେ କିରଣ ଗୋଟେ ଆସୁଛି। ଗ୍ଲେଜ ପୁରା ଯେମିତି ଆଉ ସୁନ୍ଦର ଗ୍ଲେଜ ମାନେ ଆମେ ନାରୀ ହେଇକ ଆମର ସେତିକି ଆସୁନି ସେମାନଙ୍କର ସେଇଠୁଆରୁ ମୁଁ ଟିକେ ଥିଲି ସେମାନେ ଜାଣିବା ପାଇଁ ସେ ବିଷୟରେ
ହଁ ଆଉ ସେ ଯୋଉଁ ଠାକୁରଙ୍କ ଫ୍ୟାମିଲିର ସମସ୍ତେ ସମସ୍ତଙ୍କୁ ଦେଖିବ ନା ଗୋଟେ ଅଲଗା ଫିଲ୍ ହବ ଆଉ ତାଙ୍କ ସେ ବହୁତ ଏଜ ହେଇଗଲେଣି କିନ୍ତୁ କିନ୍ତୁ ସେ ଲାଗିବ ତମକୁ ତିରିଶ ତିରିଶ ବର୍ଷ ପଚିଶି ବର୍ଷ ଲାଗିବେ ଏତେ ଗ୍ଲୋ କରନ୍ତି ସେ।
ହଁ ବା ତାଙ୍କରେ ସେମାନେ ସବୁବେଳେ ଭକ୍ତିରେ ରହିଲେ ସାଧନା ରେ ରହିଲେ। ସେ ତାଙ୍କ ମାଇଣ୍ଡରେ ସବୁବେଳେ ଖୁସି ରହିଲା।
ତାପରେ ସେମାନେ ବି ତେଲ ମସ ଖାଆନ୍ତିନି ଆମେ କଣ ତେଲ ମସଲା ଖାଉଛୁ ନାଇଁ ସେମାନେ ତେଲ ମସଲା ଖାଆନ୍ତୁ। ତାଙ୍କର ଯଦି ଭଜା ହବ ମାନେ ରୁଟି ଭଜା ନାହିଁତ ରୁଟି ସନ୍ ସାନ୍ତୁଳା। ରୁଟି ଡାଲମା ଏମିତି ଯୋଉଁଟା ବିନା ତେଲରେ ହେଇପାରିବ ମାନେ ଅଳ୍ପ ତେଲରେ
ହ୍ନୁ ହ୍ନୁ।
ହେଲେ ଆମେ କଣ ତେଲ ଟିକେ ନ ଖାଇଲେ ଭଲ ଲାଗୁନି।
ନା।
ହଉ ହଉ ରଖୁଛି ଆଉ।